ହଁ ମୁଁ ଆବାସ ଶୁବା ଯାଉଛି?
ହଁ ହଁ ମାସୁ କଉଛୁ କଛୁ ତେ କ କରଛ।
ତ।
ସ ବ େ ପାଠ ପଢୁଛି ପୁଣି ମାନେ ମନେ ଆସ ପାଠ ପାଠ ପଢୁଠ ପଢ ଏବେ ମୁଁ। ଏ ଇଂଜିନିଅରିଙ୍ଗ
ଏଇଞଜିନିରିଂ
ଆଜ୍ଞା। ଆପଣ?
ଓହୋ ମୋର ଅଲରେଡି ଗ୍ରାଜୁଏସନ କମ୍ପ୍ଲିଟ ହେଇଗଲାଣି।
ଓହୋ ନମେ ଯବ।
ହୁଁ ନାଇଁ ଏବେ ଗୋଟେ ାଗ ମାନେ ପ୍ରଭେଟ ଗୋଟେ ଜବ କରୁଛି ତା ସହି କମ୍ପ ପାଇଁ ପଢାପଢି କରୁଛି ଆଉ।
ଓହୋ ମାନେ କପ ମାନେ ମାନୋନେ କୋ ଜ ପାଇଁ
ନାଇଁ ମୋର ତ ମାନେ ପୁଲିସ ଲାଇନରେ ଟିକେ ଇଛା ନା ଡିଫେନ୍ସ ଲାଇନ ସେଇ ସେମିତି କିଛିହିଁ ଯେ ଲାଇନ ର ଯୋଉଠି ଆଜି ଗଲେ ଚଳିବକି ଗର୍ଣ୍ଣମେଣ୍ଟ ଯାଉିକ ଆଜିଗଲେ।
ମୋର ବି ସେଇ ଇଛା ଥିଲା ଡିଫେନସ ଲାଇନ ରେ ଯିବାକୁ ମାନେ ଆକଚୁଆଲି ମାନେ ମୋର ଇଛା ସେଇ ଡିଫେନସ ଲାଇନରେ ଯିବାକୁ। ମର ବି ଇଛା ଅଛି।
ହୁଁ ।
ସେି ପୋଲିସ ଏତ ଆର୍ମି ଏ ଫସ ନେଇ ଆି ବ
ହଁ ହଁ ମୋର ଶୋଇଲଣିି ମରଚୁଆ ପ ପର ଲାଇନ ଦେଇ ଇଟଷ୍ଟଦ ଲାଇନ ଟିକେ ଆଉ ତାପରେ ହେଲେ କଣବ ଏବେ ଯୋଉ କମ୍ପିଟିସନ ଲେବୁଲ ଯେମିତି ହାଇିଗଲାଣି।
ଆଜ୍ଞା।
ହାଫ ମାର କରିବ କାଟିଛନ୍ତି।
ହୁଁ ତ। ଏବେ ତ ପୁରା ପଏଣ୍ଟ।
ଭାବ ଦେଇଦିନ କିସ ହୋଇଥାନ୍ତା।
ସେଇଟା କଥା ଏ ତ ପୁରା ଗଭର୍ମଟାମ ପୁରା ଏ ହାର୍ଡ କରଣି।
ହାର୍ଡ ମାନେ ଯାହା ସିଲାବସ ସିଲାବସ ବାକୁ କ ପକେଇ ଦଉଛି।
ସେଇ ତ ମୁଁ ବାପାଙ୍କୁ ବେଳେ କିଛି ନି ସେ କାମରେ ସବ। ଛନ୍ତି ଏବେ ତ ଆମ୍ବଳକୁ ତ ପୁରା। ଯୁଗ ହ ଚେଞ୍ଜ ହେଇଗଲା।
ତାପରେ ଏବେ ଘର ଲୋକ ଘର ଲୋକ ସବୁ କରୁଛନ୍ତି, ଗଭର୍ଣ୍ଣମେଣ୍ଟ ଜବ୍ ପ୍ରାଇଭେଟ କୁ ଆ ଏତିକି ଇଏ କରୁନାହାନ୍ତି। କାରଣ ତାଙ୍କ ମାଇଣ୍ଡରେ ରହିଛି ନା ଗର୍ଣ୍ଣେଣ୍ଟ ଜବ ଟିକେ ସମ୍ମାନ ଅଧିକ। ତାର ଗୋଟେ ଭାଉ ଟିକେ।
ହଁ ତପେ କଣ କମ୍ପ ଜାଗା ମାନେ। ାନେ ଆପଣ ମାନେ ତ ମାନେ ବାହାର କରିପାରିବେ ନା ତ। ଚରେ ପଶିଲା ମା ଭଲ ତା ର ତଙ୍କୁ ଚାକିରି କରିବ। ପ୍ରାଇଭେଟରେ କଣ ଆଜି ଅଛ କାଲି। ତମକୁ ବାହାର କରିଦେବ୍।
ସେଇ ତ।
ତ ସେଇଟା ଘର ଲ ମୁଣ୍ଡ ରେ ଯୋଉ ପଶିକି ତାକୁ ଆମେ ବାହାର କରି ପାରନେ। ସେଥିପାଇଁ ଆଉ କଣ କରିବେ। ସେଖିଲ
ଗଭର୍ଣ୍ଣମେଣ୍ଟ ତ ଏବେ ସବୁ ନୂଆ ନୂଆ ରୁଲ ବାହାର କରୁଛି।
ହଁ ସରକାର ସର କୁ ରୋାର କର
ସେ ତ ଯାହା ଭାର ଭାର କର। ପରତା କରୁଛି ତା ପାଇଁ ଛୁଆ ସବୁ ସଫର ହଉ।
ହ ଆପଣ କଣ ଖାଇଥିଲେ?
ଆଜ୍ଞା!
ଆପଣ କଣ ଖାଇଥିଲେ କଣ? ମେବ
ସନ୍ଧ୍ୟାବେଳେ ସେମିତି କିଛି ଖାଇନି।
ପଠଙ୍ଗ
ଏପଟ ସେପଟ ହେଇକି ବୁଲୁଚି ଟାଇମ ପାଇଲିନି ଖାଇବା ପାଇଁ।
ଓହୋ
ଖାଇବା ଏକା ଥରକେ ରାତି ଖାଇକି ଶୋଇବା ଭାତ ଆଉ ।
କପଣ ତେ ଆପଣ ଦିିନା କେଉ ନାଇଁ ଦିନ ବେଳିଆ ଖାଇଥିଲି
ଦିନ ବେଳେ ଭାତ ମୁଁ ସବୁବେଳେ ଭାତ ହି ମାନେ ଭାତ ମାନେ ସବୁବେଳେ ଖଣ ହଁ ଖାଏ
ସଖ ଅଜା ହୋଇଯାଏ
ପଖାଳ ଭଜା ତରକାରୀ ଦଳା ଦଳି କିଛି ବି କିନ୍ତୁ, ପଖାଳ ଖାଏ ଗରମକୁ ଏତେ ମାନେ ଗରମ ପ୍ରତି ଏତେ ମୋର ଟିକେ ଲୋଭ ନାହିଁ ।ପଖାଳ ପ୍ରତି ହିଁ ଟିକେ ବେଶୀ ଲୋଭ।
ଆପଣ ମାନେ ଆପଣ ମାନେ ଛନ୍ତି
ଆଜ୍ଞା।
ଗଜୁ
ହଁ ମୋର ଗ୍ରାଜୁଏସନ ସରିଯାଇଛି।
ଏ କ କଠାଇ
କୋଉଠି କରୁଥିଲି?
ଆଜ୍ଞା।
ଭଦ୍ରକ
ଭଦ୍ରକ
ଆଜ୍ଞା।
ଆଚାସ୍ତୁତ ପ୍ରସ୍ତୁତ ଶ ଆପଣ ତ ମାନେ ଆଣ କ୍ ଟୁ ବିଷ କ୍ଲଷ୍ଟ ଟୁ
ନା ନା ପ୍ଲସ ଟୁ ମୋର ସେଠି ନଥିଲା ପ୍ଲସ ଥ୍ରୀ ଟା ସେଠିଥିଲା। ପ୍ଲସ ଟୁ ଆଉ ଗୋଟେ କଲେଜ ଥିଲା ମୋର ପ୍ଲସ ଟୁ ଆଉ ଗୋଟେ କଲେଜ ଥିଲା ପ୍ଲସ ମୁଁ ମାନେ ଟାଉନରେ ପଢୁଥିଲି ଯାଜପୁର ର ଓମେନ୍ସ କଲେଜରେ। ତ ସେଠୁ ଯେହେତୁ ସେଠି ଟିକେ ଖେଳ ଭଳ ନଥିଲା। ତ ମୁଁ ଟିକେ ଖେଳେ ନା ତ ସେଠି ଖେଳ ନଥିଲା ତ ସେଠୁ ମୁଁ ମାନେ ପଢୁଥିଲି ଦି ମାସ କ୍ଲାସ ବି କରୁଛି। ପଲିଟିକାଲ ସାଇନ୍ସ ପରେ ଯାଇକି ପୁଣି ଆ ଗୋଟେଲେଜରେ ଫର୍ମ ପକେଇ ସ୍ପଟ ରେ ବାହାରେ, ତ ସେ କଲେଜକୁ ପଳେଇ ଆସିଲି ଆଉ। ହିଷ୍ଟ୍ରି ଅନର୍ସ ର
ଓହୋ।
ହୁଁ।
ଏବେ ଆପଣଙ୍କମାନେ ଏବେ ତାହେଲେ ଆପଣମାନେ ଗମେଣ୍ଟରେ ପ୍ରିପାୟାର ହେଉଛନ୍ତି ଆଉ।
ହଁ।
ଓହୋ। ଆପଣ ଦଶମମାନେ ଆପଣଙ୍କ ଟେନ୍ଥ କୋଉଠି ଦେଲେ।
ଆଜ୍ଞା।
ମାନେ ଆପଣ ତ ମାନେ ଆପଣଙ୍କ ଟେନ୍ଥ ଟେନ୍ଥ ଦଶମ କୋଉଠି ଦେଲେ ଦଶମ।
ଆମ ଦଶମ ଆମ ଏଇଠି ଗାଁ ସ୍କୁଲ।
ଓହୋ ଆଛା।
ଗାଉଁଲି ଗାଉଁଲି ଗାଉଁଲି ଏରିଆରେ ପଡି ଆସିଛି। ଆମେ ଏଠି ଇଂଲିଶମିଡ଼ିୟମ ନୁହଁ।
ମୁଁ ବି ନୁହଁ ହୁଁ ମୁଁ ବି ଓଡ଼ିଆମିଡିୟମ
ଆ ସେଇଥିପାଇଁ ଏବେ ପ୍ରୋବ୍ଲେମ ଫେସ କରିବାକୁ ପଡୁଛି। ଷ୍ଟାର୍ଟିଂରୁ ଓଡିଆ ମିଡିୟମ ପଢି ଆସେ। ପରେ ଏବେ ଯଉ କମ୍ପଟିଭ ପାଇଁ ପଢା ହଉଛି ସେଟା ଯେହେତୁ ଇଂଲିଶ।
ସେଇଟା ତ କଷ୍ଟ ସେଇଠି ମୋର ବି କଷ୍ଟ ସେଟା ହଉଛି ମାନେ ସେ ଷ୍ଟାରଟିଙ୍ଗ କଲା ବେଳକୁ ଏବେ ହଁ
କିନ୍ତୁ ପ୍ରୋବ୍ଲେ ଟା ହଉଛି କି ଆମେ କୋଶ୍ଚଚିନ ପଢିକି ବୁଝି ପାରୁନୁ। ଆଗେ ଗୋଟେ ଗୋଟେ ହାର୍ଡ ହାର୍ଡ଼ ମାନେ ୱାର୍ଡ ରହିଗଲା ବେଳକୁ ବୁଝି ହଉନି ସେଇଥିଲାଗି ବେଶି ପ୍ରୋବ୍ଲେମ ହଉଛି ଏବେ ଭାବୁଛୁ କି ବେଳୁରୁ ଯଦି ଇଂଲିଶ ନେଇଥାନ୍ତୁ ଏବେ ପ୍ରୋବ୍ଲେମ ଟା ହେଇନଥାନ୍ତା।
ହଁ ଏଇଟା ସତ କଥା ମୁଁ ବି ସେୟା ଭାବୁଛି।
ପ୍ରାୟ ଛୁଆ ଏମିତି ପ୍ରୋବ୍ଲେମ ଫେସ କରୁଛନ୍ତି।
ଆଉ କିଛି ତ ତାର ଉପାୟ ନାହିଁ କଣ କରିବା ଆଉ
ମୁଁ ତ ପ୍ଲସଥ୍ରୀରେ ଯେତେବେଳେ ମୁଁ ସାସ୍କ୍ରିଟ ମୋ ଇଲେକ୍ଟିଭ ସାସ୍କ୍ରିଟ ଥିଲା କାରଣ ମୁଁ ମୁଁ କେବେ ସାସ୍କ୍ରିଟ ନେଇନି ମୁଁ ମୋ ଜୀବନରେ ସବୁବେଳେ ହିନ୍ଦୀ ଯେମିତି ସେମିନ୍ତି କରି ସାସ୍କ୍ରିଟ ମୁଁ ମାନେ ପଢିଲି ଠିକ ଅଛି ମାନେ ମୁଁ ଆନ୍ସର ଜଣା ଯେତେବେଳେ ଏଗଜାମକୁ ଗଲି ଫାଷ୍ଟ ସେକେଣ୍ଡ ସେମିଷ୍ଟାର। ମାନେ ମୁଁ କୋଶଚିନ ପଢି ପାରିଲିନି କଣ ଆନ୍ସର ଲେଖିବି। ମାନେ ସାସ୍କ୍ରିଟରେ ଲେଖ। ଶିଖା ହେଇଛି ମାନେ ଯେଟା ଟିକେ ପଢି ହବ ହିନ୍ଦୀ ଟାଇପ ର ସେଟା ଟିକେ ପଢି ହଉଛି। ଆଉ ଯଉରା ପୂରା ସାସ୍କ୍ରିଟରେ ଲେଖା ହେଇଛି। ପଢି ହଉନି କିଛି ବୁଝି ହଉନି ଆଉ ଗୋଟେ ୱାର୍ଡ ନା ପଢିକି ବୁଝି ତୁ ଆନସାର ଲେଖିବୁ।
ସତ କଥା।
ପୁଣି ସାଇଟ୍ ଛୁଆଙ୍କୁ ପଚାରିଲା। ପରେ ତାଙ୍କର ବି ସିଏ ବି ଜାଣିପାରିଲେନି ଯାହାର ସାସ୍କ୍ରିଟ ନାହିଁ ସେ କେମିତି ଜାଣିବ। ତାପରେ କିଛିଟା। ଛୁଆଙ୍କୁ ପଚାରିଲ ପରେ ସେ ମୋତେ କୋଶ୍ଚିନଟାକୁ ଓଡିଆରେ ବୁଝିଲା ପରେ ତା ପରେ ଭାବିଲି ମୁଁ ଭାଇ ଆ ଆନ୍ସର ମତେ ଆସୁଛି କିନ୍ତୁ ମତେ କୋଶ୍ଚିନ ହିଁ ଜଣା ନାହିଁ କୋଶଚୀନ କଣ ମୁଁ ଜାଣିପାରୁନି।
ଆଛା ଏଇଟା ହିଁ ସତ କଥା ଏଇଟାମାନେ ପ୍ରୋବ୍ଲେମ୍ ହୁଏ ଅସୁବିଧା ହଏ ସବୁବେଳେ।
ସେଇ ହଉଛି ପ୍ରୋବ୍ଲେ ନହଉନଖ ଆଉ ଯୋଉମାନେ ଇଂଲିଶ ମିଡିମ ତାଙ୍କୁ ବହୁତ ସହଜ ଲାଗୁଛି ଏ ସବୁ ମାନେ ଆମେ ଯୋଉ ଆମକୁ ଯୋଉଟା ଦି ଦିନ ଲାଗୁଛି ବୁଝିବା ପାଇଁ ତାଙ୍କୁ ସେଇଟା ଗୋଟେ ଦିନ କଣ ଗୋଟେ ଘଣ୍ଟାରେ ବୁଝି ଯାଉଛନ୍ତି।
ଉୁଁ ସତ କ
ଏତିକି ହଉଛି ଓଡିଆ ମିଡିମ ଛୁଆଙ୍କର ଏଇ ପ୍ରୋବ୍ଲୋ ହଉଛିାନେ ଇଂଲିଶ ଏ ଜଲଦି ମାନେ ବେଶିକ ଇଂଲିଶ ତ ବୁଝିଦେବେ ବେଶୀ ହାର୍ଡ।
ଆଜ୍ଞା ହୁଁ ସେଇ ସତ କଥା। ହଁ ଆଉ ଯଦି ପ୍ରଥମରୁ ଇଂଲିଶ ଜଣିଲ ଗୋଟେ କଥା ଯଦି ପ୍ରଥମ ନ ଜାଣିକି ଏବେ ହଠାତ୍ ଧରିଲା ବେଳକୁ ଟିକେ କଷ୍ଟ ହବ।
ହୁଁ। ଆ ସେତେବେଳେ ବି ମାଇଣ୍ଡରେ ପ୍ରଶ୍ନ ଥିବ କି ଇଂଲିଶ ଟା ଏତେ ବି ନୁଁ କି ଜରୁରୀ ନ ଏ ଏବେ ଏବେ।
ଆଜ୍ଞା ମୁଁ ତ ମାନେ ମୋ ତ ଇଂଶ ଥିଲା ମାନେ ସବୁ କେସ ର୍ତେ ମାନେ ମାନେ ଆମର ଇରେ ମାନେ ଓଡିଆ ଭାଷାରେ ଦଶମ ପରେ ପ୍ଲସ ଟରେ ଇଂଲିଶ ଆସିଲା।
ଇଂଲିଶ ଆମର ବି ପ୍ଲସ ଟୁରେ ଇଂଲିଶ ଆସି କିନ୍ତୁ ସେ ଇଂଲିଶ ପଢଆ ଆଉ। ଇଂଲିଶ ମିଡିୟମ ର ପୁରା। ଷ୍ଟାର୍ଟିଂଇ ପଢଆ ସେ ଫରକ ଅଛି।
ଫରାକ ତ ସବୁରେ ଅଛି ହଁଟି ପ ଗୋଟେ କଥା। ଖ ନ ପଡ ଖଟଲା ବେଳକୁ ଗୋଟେ ସବୁବେଳେ ଅସୁବିଧା ହୁଏ ଆଉ। ସେଇ ତ ସବୁ କିଛି ସହିକି ତ ତାକୁ ବୁଝିବାକୁ ପଡିବ ଆଉ।
ଦେଖିବା କୋଉଠି କଣ ରାଜୀବନ ଗୋଟେ ଟେନସନ ଯିବ।
ହଁ ସବୁ ତ ଲୋକ ସେ ହି ଭାବୁଛନ୍ତି କାରଣ ଏବେ କ ଦୁନିଆରେ ବିନା ଚାକିରୀ କଲେ କିଛି ଲାଭ ନାହିଁ।
ଆଉ ତାପରେ ଏବେ ପ୍ରାଇଭେଟ ଜବ୍ ତ ଏମିତି ଇଣ୍ଟର୍ୟୁ ନଉଛନ୍ତି ଭାଇ ମାନେ କହିବୁ ଗଣ୍ଣମେଣ୍ଟ ଜବରେ ଯେମତିି ୟୁପିଏସି ରେ ସବୁ ଏକ୍ସାମ୍ ମାନେ ଇଣ୍ଟରୁ ନିଅନ୍ତି ବସେଇକି ସବୁ ତିନି ଜଣ ବସିଥିବୁ ସାମ୍ନାରେ ତୁ ଏକୁଟିଆ ବସିଥିବୁ ପୁର ଇଣ୍ୁଇ ଭଳିଆ ପ୍ରଭେଟ ମାନେ ଗୋଟେ ଲୁଗା ଦୁୋକାନରେବେ ଯଦି ରହିଥ ଯିବୁ ଗ୍ରାଜୁଏସନ ପିଲା ଦରକାର। ସେ ଇଣ୍ଟରଭ୍ୟୁ ଯେ ଜଣେ ଇଣ୍ଟରଭି୍ୟୁ ଆଗେ ନବ ପୁଣି ଆଉ ଜଣେ ନବ। କମ୍ପୁଟର ଶିଖିଛ ନା ସେ ସବୁ ପ। ଜାର।
ଏ ତ ଏତ ସ। କଥା ପାଇଁ।
ଗଭର୍ଣ୍ଣମେଣ୍ଟ ଜବ୍ କଣ ପ୍ରାଇଭେଟ ଜବ୍ ବି ମିଳିବା ମୁସ୍କିଲ ହେଇଗଲା।
ଏ ଚାକିରିୀ ମିଳେ ହଁ ମୁସ୍କ ଗର୍ଣ୍ଣମେଣ୍ଟ ପ୍ରଭେଟଛନ୍ତି ଚାକିରିୀ ମିଳେଁ।
ହଁ ଜାଗତରେ ସବୁଠାରୁ ବେଷ୍ଟ ଅପସନ ହଉଛି ବିଜନେସ୍ ଜାଗତରୋର୍ପ୍ ଅଛି। ମାନେ ବାକସପୋର୍ଟ ଅଛି ଭାଇ ବିଜନେସ କର। ଲସ୍ ହେନେ ବି ନିଜର ଲାଭ ଏନେବ ନିଜର ଆରାମସ ବିନ୍ଧାସ କା ଗୋଟେ କେକୁ ଯିବା ନାାଇଁ। ଏଇ ପଦ କହିବାର ନାହିଁ ଯାହା କରିବ ନିର୍ଜ।
ସତ କଥା। ଚାକିରି କରିକି ବ ଚାକିରି ପା ହଁ ମୁସ୍କିଲ ହେଇଲାଣି ଗୋଟେ ଚାକିରିକ ଲୋକ ତଡୁଛନ୍ତିଇନା।
କିନ୍ତୁ ଗଭର୍ଣ୍ଣମେଣ୍ଟ ଜବ୍ କରିବୁ ଯଦ ଦୁନିଆ ରିକ୍ସ।
ସେଥା
ମୁଣ୍ଡ ନଈତେ ପଡିବ ଯେତେବେଳେ ଯିବା ଡାକିଦେ ଯିବୁ।
ଏଇଟା ବି ସତା କଥା।
ଆ ଏବେ ତ ଯୋଉ ଉଠେଇ ଦେଲାଣି ପେନସନ ପଇସା ବି ଉଠେଇ ଦେଲାଣି।
ହଁ। ଆଗରୁ ରହୁଥିଲା ଏବେ ଆଉ ନାହିଁ କିଛି । ଯେଉ
ପେନସନ ପଇସା ଟା କିନ୍ତୁ ଭଲ ଗୋଟେ ଲୋକ ଯଦି ଅଶୀ ବର୍ଷ ବଞ୍ଚିବ। ସେ ଅଶୀ ବର୍ଷ ପେସନ ପାଇବ ନା। ତୁମେ ଯଦି ହିସାବ କରି ଦଶ ବର୍ଷ ହିସାବ କରି ତାକୁ ପେମେଣ୍ଟ କରିଦବ ଏକା ସାଙ୍ଗର। ତା ତାର ଲସ୍ ସେ ଲସ୍ ଖାଇଗଲା।
କଥା ହଉ ମୋର ଗୋଟେ କାମ ଅଛି ମୁଁ ଯାଉଛି କାମ କରିବି ଆଉ।
ହଁ ହଁ କାଟିଦିଅ ସେପଡୁ।